ସାର୍ ନମସ୍କାର।
କଣ କରୁଥିଲେ ଖାଉଥିଲେ ନା କଣ?
ନାଇଁ ସେ ଟିକେ ନିଦ୍ରା ଆସିଥିଲା ତ ଟିକେ ସୟନ କରିଦେଇଥିଲି ଆଉ।
ଶୟନ କରିଥିଲେ ଆପଣଙ୍କର ଶୟନ ଶୟନରେ ବ୍ୟାଘାତ ସୃଷ୍ଟି କଲି।
ସାର୍ ସେମିତି କିଛି ନାଇଁ ମନକୁ ମାରିକି ସାର୍ ବସି ଥିଲି ତ ଟିକେ ଟିକେ ଝାମେଇ ଯାଇଥିଲି ଟିକେ ଆଉ।
ଆଚ୍ଛା ମନକୁ ମାରନ୍ତୁନି। ଆ ମନକୁ ଉଲ୍ଲସିତ କରିବା ପାଇଁ ଗୋଟେ ସୁନ୍ଦର ଉପାୟ ହଉଛି। ଆପଣ ଟିକେ ଭ୍ରମଣ କରନ୍ତୁ। ବାହାରେ ଟିକେ ବୁ ବୁଲନ୍ତୁ। ବର୍ଷା ହେଉଛି ଯଦି ଟିକେ ବର୍ଷାକୁ ଅନୁଭବ କରନ୍ତୁ।
ପ୍ରୟାସ କରୁଛି ସାର୍ କିନ୍ତୁ ସାର୍ ବା ମୁଁ ପାଡ଼ି ପାରୁନି ସାର ବହୁତ ଇଏ ଲାଗୁଛି ଆଉ।
ଦେହ ଭଲ ଅଛି କି ନାହିଁ ନା ସ୍ୱାସ୍ଥ୍ୟ ଅବସ୍ଥା କିଛି ବିଗିଡି ଯାଇଛି?
ସ୍ୱାସ୍ଥ୍ୟ ଅବସ୍ଥା ସାର୍ ଠିକ ଅଛି ଖାଲି ମନର ଅବସ୍ଥା ହିଁ ଖରାପ ଟିକେ ଅଛି।
ମନର ଅବସ୍ଥା ଖରାପ ହବାର କାରଣ ଆପଣ ହ ନିଦ୍ରା ଠିକ ଭାବରେ ଯାଉନାହାନ୍ତି ନା ଖା ଆପଣଙ୍କର ପାରିବାରିକ କୌଣସି ସମସ୍ୟା ଅଛି ନା ଆପଣଙ୍କର କ୍ୟାରିଅରରେ କୌଣସି ସମସ୍ୟା ଅଛି?
ନିଦ୍ରା ତ ଠିକ ସମୟରେ ଠିକ ସମୟରେ ହୁଏ। ଆମ ରହିଲା ଏଇଟା ରହିଲା ଆ ସାରା ଗୋଟେ ରହିଲେ ଆମର କହିପାରିବା। ଗୋଟେ ମାନସିକ ସମସ୍ୟା ଗୋଟେ ଅଛି ଗୋଟେ ଏମିତି ଆଉ ବିଭିନ୍ନ ପ୍ରକାର ସାମାଜିକ ସମସ୍ୟା ଗୋଟେ ଆଉ। ଯୋଉଟାକୁ ଆପଣଙ୍କୁ କହିହବ ନାଇଁ ଆଉ।
ଠିକ ଅଛି ସାର୍ କୌଣସି ବ୍ୟସ୍ତ ହୁଅନ୍ତୁ ନାହିଁ ସମସ୍ୟା ଆଜି ଅଛି କାଲିକି ରହିବ ନାହିଁ। ଅ ଦିନ ଅଛି ତ ରାତି ଆସିବ ରାତି ଅଛି ତ ଦିନ ଆସିବ ଯଦି ସିଏ ରହିନାହିଁ। ଆସ ଆପଣ ଦେଖନ୍ତୁ ଆଜି ଦୁଇ ହଜାର ଛବିଶ ହେଇଗଲା। ଆପଣ ଦେଖନ୍ତୁ ଦୁଇ ହଜାର ଛବିଶ ମାନେ ଆପଣ ଜନ୍ମ ଯଦି ହେଇଥିବେ ପାଞ୍ଚ ବର୍ଷ ତଳେ ତାହେଲେ ପାଞ୍ଚ ବର୍ଷ ଆଜି ଆପଣଙ୍କର ଅତିକ୍ରମ କରିଗଲାଣି ହଁ କି ନାହିଁ? ତ ଆପଣଙ୍କର ସେ ସମୟ ରହିଲାନି ତ ଆଜିର ଥିବା ସମୟ ମଧ୍ୟ ଆଗକୁ ରହିବ ନାହିଁ। ତ ଆପଣ ନିଶ୍ଚିନ୍ତ ରୁହନ୍ତୁ। ଯେ ସମୟ ବର୍ତ୍ତମାନରେ ଯାହା ଚାଲିଛି ତାହା ଭବିଷ୍ୟତରେ ସେଇୟା ହବ ନାହିଁ। ବର୍ତ୍ତମାନ ସମୟକୁ ଟିକେ ଏଡେଇ ନେଇଗଲେ ତାହା ସମୟରେ ପରିବର୍ତ୍ତନ ଆସିଯିବ।
ହଉ ସାର୍ ମୁଁ ବହୁତ ପ୍ରୟାସ କରୁଛି ଦେଖିବାକୁ ସାର୍ ସେଇ ପ୍ରତି ମୁଁ ଟିକେ ମନ ବଳାଇଛି ମଧ୍ୟ ମନକୁ ଦୃଢ କରିତେ ଅଛି ସାର୍ ସାତ ଆଠ ମାସରେ ଆଣିବି।
ଦେଖିବାକୁ ସାର କଣ ହଉଛି ଏବେ ଦେଖାଯାଉ ଆଉ ତା ଯେ ପ୍ରୟାସ କରି ମନକୁ ବଢେଇକିରି ଆଗକୁ ବଢେଇ କରିବି ଆଉ।
ଆଜ୍ଞା ଭଲ ଖାଦ୍ୟ ଖାଆନ୍ତୁ। ଭଲ ଭାବରେ ନିଦ୍ରା ଯାଆନ୍ତୁ, ଭଲ ସ୍ଥାନ ଭ୍ରମଣ କରନ୍ତୁ। ଆସନ୍ତୁ ଆମର ଏପଟେ ଆମେ ଆପଣଙ୍କୁ ବହୁତ ସୁନ୍ଦର ସୁନ୍ଦର ସ୍ଥାନ ଭ୍ରମଣ କରାଇବୁ। ଆଉ ଭଲ ସୁନ୍ଦର ଖାଦ୍ୟ ନିଜ ହାତରେ ରାନ୍ଧି ଆପଣଙ୍କୁ ଖୁଆଇବୁ। କୋଉ ଭଳି ଖାଦ୍ୟ ଆପଣ ଖାଇବାକୁ ପସନ୍ଦ କରନ୍ତି କୁହନ୍ତୁ?
ସାର୍ ବର୍ତ୍ତମାନ ସ୍ଥିତିରେ ତ ସାର୍ ମୁଁ କୌଣସି ଖାଇବା ଅବସ୍ଥାରେ ନାହିଁ ଆଉ କିନ୍ତୁ ପସନ୍ଦ ଥିଲା ସାର୍ ଆମର କହିପାରିବା। ସବୁ ପ୍ରକାର ଜିନିଷ ସାର୍ ପସନ୍ଦ କରେ ଆମର ସେମିତି ନିର୍ଦ୍ଧିଷ୍ଟ କିଛି ଜିନିଷ ବୋଲି ନାହିଁ।
ଆପଣ ଯଦି ମୟୁରଭଞ୍ଜ ଆସୁଛନ୍ତି ଆପଣ ଯଦି ମୟୂରଭଞ୍ଜ ଆସୁଛନ୍ତି ମ ଆପଣ ଅ ଗୋଟେ ସୁନ୍ଦର ବାରିପଦା ବୋଲି ଅଞ୍ଚଳ ଅଛି। ଆପଣ ଶିମିଳିପାଳ ଜାଣିଥିବେ, ପ୍ରାକୃତିକ ଅଭୟାରଣ୍ୟ ଗୋଟେ। ତ ଆମେ ଅଭୟାରଣ୍ୟ ଯିବା ଅଭୟାରଣ୍ୟରେ ଭିତରେ ଅନେକ ଆଦିବାସୀ ଅଞ୍ଚଳ ଅଛି ଯୋଉଥିରେ କି ଯୋଉ ଲୋକମାନେ କି ଆମକୁ ଦେଶୀ କୁକୁଡାର ପୋଡା ମାଂସ ଦିଅନ୍ତି। ଦେଶୀ କୁକୁଡାକୁ ସେମାନେ ରାନ୍ଧିକି ବହୁତ ସୁନ୍ଦର ସୁନ୍ଦର ଭାବରେ ରନ୍ଧନ କାର୍ଯ୍ୟ କରନ୍ତି, ବାଉଁଶ ଉପରେ ପୋଡି କରି ବେସର ଦେଇ। ଆମକୁ ଖାଇବାକୁ ଦିଅନ୍ତି। ମୁଁ ଆପଣଙ୍କୁ ଶିମିଳିପାଳ ବୁଲେଇ ନେବି, କଳା ବାଘ ଦେଖେଇବି।
ହଉ ସାର୍ ତାହେଲେ ଆପଣଙ୍କର କଥାକୁ ମାନିକିରି ପଞ୍ଚିବି ଯଦି ସମୟ ସାର୍। ମିଳିଲା ତାହେଲେ ଏଥର ସାର୍ ମୁଁ ଆପଣଙ୍କ ସେପଟେ ସାର କରିବାକୁ ଜିବି ମନକୁ। ଯବା ପାଇଁ ବଲିକିରି ଆଉ।
ଆପଣ ଏଇ ଅଞ୍ଚଳକୁ ଆସିଲେ, ପ୍ରାକୃତିକ ଭଣ୍ଡାର, ପ୍ରାକୃତିକ ସୌନ୍ଦର୍ଯ୍ୟ। ପରିବେଶ ଆଉ ସବୁଜ ବନାନୀ। ଆପଣ ଦେଖିଲା ପରେ ଆପଣଙ୍କ ମନର ସମସ୍ତ କ୍ଳେଶ ସମସ୍ତ। ତ ଦୁଧ୍ୟା ସ। ସମସ୍ତ କ୍ଳାନ୍ତି ଦୁର ହେଇଯିବ ମୋର ଆଶା। ହ
ମୁ ବି ସାର୍ ପ୍ରୟାସ କରି ବି ସେଥିପତି ମଧ୍ୟ। ସାର୍ ଅନ୍ୟ କଣ ଜିନିଷ ଆମର କରିହବ ଯୋଉଥି ପାଇଁ ସାର୍ ମନକୁ। ଅନ୍ୟଟା ଅନ୍ୟତ୍ର କରିବା ଅନ୍ୟତ୍ର କରିପାରିବି।
ହଁ। ଆପଣ ଟିକେ ଯଦି ସ୍ଵାସ୍ତ୍ୟ ଅବସ୍ଥା ଟିକେ ବିଗଡୁଛି ଆପଣ ଯାଇ। ହଁ ଡାକ୍ତରଙ୍କ ସହିତ ଟିକେ ପରାମର୍ଶ ନହେଲେ କଲେନି।
ସେ ଅବସ୍ ଠିକ ଅଛି ମୋର ଯେ ଖାଲି ରହିଲା ଆମର। ଏମିତି ହିଁ ସାର୍ ଭଲ ଲାଗେନି ଆଉ।
ଆଛା। ଚିନ୍ତା କରନ୍ତୁନି। ଆପଣ ଘରକୁ ଘରେ ଅଛନ୍ତି ନା ଘରେ ବାହାରେ ଅଛନ୍ତି।
ଆରେ ଘର ତ ବାହାରେ ଅଛି।
ଘରକୁ ଯିବାକୁ ଯଦି ଇଚ୍ଛା ହଉଛି ଘରକୁ ଯାଉନାହାନ୍ତି ଘରେ ଟିକେ ମାଇଁ ଙ୍କର ହାତ ରନ୍ଧା। ଖାଇଲେ ହୁଏତ ଆପଣଙ୍କ ମନ ଟିକେ ଶାନ୍ତି ମିଳିବ। ବାପା ଭାଇ ଭଉଣୀ ଏମାନଙ୍କୁ ଦେଖିଲେ ବି ତ ଆପଣଙ୍କୁ ଟିକେ। ସୁସ୍ଥତା ଅନୁଭବ ହେବ।
ହଁ ସାର୍ ମୁ ଭାବୁଛି ସେଇଟା ହିଁ କରିବି ଯଦି ସମୟ ଯଦି ସାର୍ ମୁଁ ପାଉଛି। ତାହେଲେ ମୁଁ ସେଥିପତି ମଧ୍ୟ ଧ୍ୟାନ ଦେବି ଭାବୁଛି। ପଳେଇ ଯିବି ବୋଲି ଭାବୁଥିଲି ମଧ୍ୟ। ମୁଁ ସାର୍ ଚାହୁଁଛି ମଧ୍ୟ ଅନ୍ୟତ୍ରରେ ପଳେଇ ପଳେଇଯିବା ପାଇଁ କିନ୍ତୁ। ମନ ସାର ଏଠି ଲାଗିଯାଇଛି, ତ ଏଠି ରହିବାକୁ ଭଲ ଲାଗୁଛି ଆଉ।
ହଁ। ଆପଣ ଆଉ ଏଇ ସମୟରେ। ଯଦି ଯାଉଛନ୍ତି ସନ୍ଧ୍ୟା ସମୟରେ ଯାଆନ୍ତୁ ଟିକେ। ମନ୍ଦିର ଦର୍ଶନ କରି ଆସିବୁ ଠାକୁରଙ୍କୁ ଟିକେ। ଆପଣଙ୍କର ଦୁଃଖ ବିଷୟରେ ଜଣେଇବେ ଠାକୁର ମଧ୍ୟ ଆପଣଙ୍କର। ଦୁଃଖ ଶୁଣିବେ।
ଠାକୁର ସାର୍ ମତେ କୌଣସି ଦୁଃଖ ଦେଇନାହାନ୍ତି କହିଲେ ଚଲିବ ସାର୍। ମତେ ମତେ ଦେଖିବାକୁ ଗଲେ ସାର୍ ଭଲ ରଖିଛନ୍ତି ଏବେ ବର୍ତ୍ତମାନ ମୁଁ ଆଉ କଣ ମାଗବି। ବି ମହା ପ୍ରଭୁଙ୍କ ଠାରୁ।
ଆର୍ଥିକ ସମସ୍ୟା ଆପଣଙ୍କର କୌଣସି ନାହିଁ ତ।
ସାର୍ ଆର୍ଥିକ ସମସ୍ୟା ଏତ ସମସ୍ତ ମାନବର କାରଣ ହଉଛି। ଶୁଣ ସାର ଆର୍ଥିକ ସମସ୍ୟା ସବୁଦିନେ ଲାଗ। ଲାଗିରହିବ ଯ ମାନେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବୋଲିକିରି ସେଥିମନ୍ଧରେ ସାର୍ ଛୋଟ ମୋଟ ଖୁସି ଟାକୁ ଅନୁଭବ କରିବା ପାଇଁ ପ୍ରୟାସ କରୁଛି କିନ୍ତୁ ତାହା ହେଇପାରୁନାହିଁ ଆଉ।
ଆପଣଙ୍କର କାର୍ଯ୍ୟ କିପରି ଚାଲିଛି?
କାର୍ଯ୍ୟ ସାର୍ ବର୍ତ୍ତମାନ୍ ଏ ବର୍ତ୍ତା ସୁରୁଖୁରୁ ରେ ଚାଲିଛି ଠିକ୍ ସମୟରେ ଆଁ ଯିବା ଆମର କାର୍ଯ୍ୟକୁ ଯାଇ କିରି ଯୋଗ ଦେଇକିରି ପିଲାଙ୍କୁ ପାଠ ପଢେଇକି ଠିକ୍ ସମୟରେ ଆସିକି ଆଉ ପୁଣି ଆଉ ଥରେ ସାର୍ ଙ୍କ ଖାଦ୍ୟ ରନ୍ଧା ହାତରନ୍ଧା ଖାଇ କି ଏମିତି ମତେ ସାର୍ ବହୁତୁ ଖୁସିରେ ଅଛି ତଥାବି ସାର୍ ମନ କିଛି ଏଥିରେ ଗୋଟେ ଉଙ୍କି ମାରେ ଗୋଟେ ଜିନିଷଟିଏ ଆଉ।
ସେ ମନ ତ ଗୋଟେ ଉଁ ସମୁଦ୍ର। ଆଉ ସେ ସମୁଦ୍ରରେ ଅନେକ୍ ଲହଡି ଉଠେ। ଆପଣ ତ ଜାଣିଥିବେ ସମୁଦ୍ର ତ ଦେଖି ଥିବେ ମନ ଠିକ୍ ସେଇଭଳି। ମନର ସମୁଦ୍ରରେ ଲହଡି ଉଠିବା ସ୍ୱାଭାବି ଆଉ ଉଆସ୍ ଉମା ଅମାବାସ୍ୟା ପୂର୍ଣ୍ଣମୀରେ ତ ଅଧିକ ଜୁଆର ଉଠିବା ସ୍ୱାଭାବିକ୍। ତେଣୁକରି ଆପଣ ମନ ରୂପକ ସମୁଦ୍ରକୁ ଟିକେ ଆୟତ୍ ରେ ରଖନ୍ତୁ। ମନ ରୂପକ ସମୁଦ୍ରରେ ଅଁ ଜୁଆରରେ ଭାସି ଯାଆନ୍ତୁ ନାହିଁ। ତାର ବୋଲା ମାନନ୍ତୁ ନାହିଁ ଆପଣ ମନକୁ ଥୟ କରି ଆପଣଙ୍କର କର୍ମମୟ ଜୀବନକୁ ଅଧିକ ଗୁରୁତ୍ବ ଦିଅନ୍ତୁ। ସାଙ୍ଗସାଥିଙ୍କୁ ଅଧିକ ଗୁରୁତ୍ଵ ଦିଅନ୍ତୁ। ଆଉ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ। ଆପଣ କଣ ଖାଇଥିଲେ ଆଜି?
ସାରେ ଏଇ ପ୍ରତିଶା ଆମର ଯୋଉ ରହିଲା ଖାଦ୍ୟ ଉରା ଆମେ ଆମେ ଖାଇଥି ଲି ଭାତ ଡାଲି ଭଜା କାରୀ ଏମ୍ତି ଖାଇଥିଲି ଆଉ।
ବହୁତ୍ ଭଲ କରୁସନ୍ତି ଖାଦ୍ୟ ଭଲ ଖାଇବା କରନ୍ତୁ ନ କରନ୍ତୁ କୌଣସି ପ୍ରକାର ବ୍ୟବସ୍ଥା ଆପଣଙ୍କର ଆଉ ସବୁ ବ୍ୟବସ୍ଥା ସୁରୁଖୁରୁରେ ହବ ବ୍ୟସ୍ତ ହୁଅନ୍ତୁନି। ଆସନ୍ତୁ ଆମ ଘର ପଟେ ଆମେ ବୁଲିଆକୁ ଯିବା।
ହଁ ଛାରେ ଆଁ ଯଦି ଯେକୌଣସି ସମୟରେ ମତେ ଯଦି ବିରତି ମିଳିବ ଆମର କାର୍ଯ୍ୟ ସ୍ଥାନରୁ ତାହେଲେ ଆପଣଙ୍କ ସହ ମୁଁ ପୁଣି ସାର ସେଇ ସମୟରେ ଯାଇକି ସମ୍ପୂର୍ଣ୍ଣ ଭାବେ ନିଜକୁ ଯୋଗଦାନ କରିବି। ଆଉ ଆମେ ନିଜେ ଦି ଜଣ ମିଶିକି ବିଭିନ୍ନ ସ୍ଥାନକୁ ଭ୍ରମଣ କରିଆକୁ ମୁଁ ଯେତେବେଳେ ହୁଁ ମଧ୍ୟ ଯୋଜନା ମଧ୍ୟ କରିଆ ଭାବୁଚି।
ନିଶ୍ଚିତ ଏବେ ଆମେ ପ୍ରବଳ ଭ୍ରମଣ କରିବା ଭ୍ରମଣ ଜନିତ ଆନନ୍ଦ ନବା। ବ୍ୟସ୍ତ ହୁଅନ୍ତୁନି। ସମ୍ପୂର୍ଣ୍ଣ ମୟୂରଭଞ୍ଜ୍ ସମ୍ପୂର୍ଣ୍ଣ ଓଡ଼ିଶା ସମ୍ପୂର୍ଣ୍ଣ ଭାରତକୁ ଆମେ ଭ୍ରମଣ କରିବା ବ୍ୟସ୍ତ ହୁଅ ନାହିଁ। କା ଟିକେ ସମୟ ଆବଶ୍ୟକ ଆପଣ ଟିକେ ସମୟ ବିରତି କାଢ଼ନ୍ତୁ। ଦୁର୍ଗା ପୂଜା ସମୟରେ ଆପଣ ତ ଛୁଟ୍ ନବ ଫ୍ରି ଥିବେ।
ହଁ ଚାର୍ ଦୁର୍ଗା ସମୟ ଦୁର୍ଗା ପୂଜା ସମୟ ବା ଦଶହରା ସମୟ ସାର୍ ଆମେ ଦଁ ଦେଖିବା ଯୋଜନାବଦ୍ଧ ଭାବେ ଆମର କୌଣସି ଗୋଟେ କା ଯେ ଜା ଯେ ଜାଗାକୁ ବୁଲିଯିବା ପାଇଁ ପ୍ରୟାସ କରିବାକୁ ଭାବୁଚି ମୁଁ ଯଦି ଆମ କୁ ଯଦି ସେଇ କର୍ମସ୍ଥଳେରେ ଯଦି ଆମ ସ୍ଥାନ ମିଳିବ ତାହେଲେ ଆମେ ସେଥିରେ ବହୁତ୍ ଆନନ୍ଦିତ ହେଇ ପ୍ର ଫୁଲ୍ଲିତ ହୋଇ ଆମର ସାଙ୍ଗସାଥି ସହଯୋଗୀ ସହିତ
କୋରାପୁଟ ଉଦୟଗିରି ମ ଅ ଆମର ଟିକେ ଯୋଉ ଆମର ରହୁଛି ଯୋଉ ସେ ପର୍ବତମାଳା ଆଡେ ଟିକେ ବୁଲିବାକୁ ଗଲେ ଭଲ ହବ ବୋଲି ମୋର ଆଶା।
ଆଜ୍ଞା ସାର୍ ସେଥିପ୍ରତି ମଧ୍ୟ ମୁଁ ଟିକେ ଧ୍ୟାନ ଦେବି ଆଉ ଯିବା ପାଇଁ ହବ ବୋଇଲେ ତାର ସେଇ ସ୍ଥାନକୁ ମୁଁ ସାର ପରିବହନ କରିବାକୁ ପ୍ରୟାସ କରିବା ଆଉ ଯେ ମୁଁ ଭାବୁଛି ଆଉ।
ଦେଖାଯାଉ ଭଗବାନ ଯାହା କରନ୍ତି ତାହା କେବ ତାଙ୍କ ହାତରେ ସବୁ କି
ପ୍ରାଣୀର ମଙ୍ଗଳ ପାଇଁ ହିଁ କରନ୍ତି। ଦୈବ ଦୌଡି ମଣିଷ ଗାଇ ଯେଣିକି ଟାଣଇ ତେଣିକି ଯାଇଁ।
ଯୋଉ ବାଟେ ଚାଲିଛି ଆମେ ସେଇ ବାଟେ ଯିବାକୁ ଚେଷ୍ଟା କରିବା ଆଉ ଆମ ହାତରେ ଯେତିକି ଆମର ଖାଲି କର୍ମ କର୍ମ କରିଚାଲିବା। ଯାହା ଭଗବାନ ଫଳ ଦେବେ ତାହାକୁ ଆମେ ଆସ ଆ ଆ ମୁଣ୍ଡ ପୋତି ପାତି ନେଇକି ସହିଯିବା ସେଇଟାକୁ ଆଉ ଶୋଷିକରି ସ୍ୱୀକାର କରିବା ଆଉ।
ସ୍ୱୀକାର କରନ୍ତୁ କୌଣସି ପ୍ରକାର ବ୍ୟସ୍ତ ହୁଅନ୍ତୁ ନାହିଁ।
କଣ କରିବା ସାର୍ ମନ ତ ବିଚଳିତ କେତ ଏତେ କେ ଏତେ ବାନ୍ଧିଲେ ବି ରହୁ ନାଇଁ ସାର୍। ଶ୍ରୀକୃଷ୍ଣ ମଧ୍ୟ କହିଥିଲେ ଇଏ ମନ ଏ ୟେ ମନ୍ ହେ ଅର୍ଜୁନ ୟା ଇଶି କିଶିକେ ନା ଆପଣ ବୁଝିପାରୁଥିବେ ସାର୍ ମୁଁ ଆଉ କହିବି
ମନକୁ କୌଣସି ପ୍ରକାର ଆୟତରେ ବାନ୍ଧି ହୁଏ ନାହିଁ ଇଏ ଚଞ୍ଚଳ ଘୋଡା ଚଞ୍ଚଳ ଘୋଡା ଶ ଦୃଶ ଚଞ୍ଚଳ ଘଡାକୁ ଯେପରି ବୋଲ ମାନୁନଥିବା ଘଡାକୁ ଯେପରି ବାନ୍ଧି ହୁଏ ନାହିଁ ସେହିପରି ମନ ମଧ୍ୟ ସେମିତି ଚଞ୍ଚଳ ଘୋଡା ବାନ୍ଧି ହବ ନାହିଁ। ହଉ ସାର୍ ଆପଣ ବ୍ୟସ୍ତ ହୁଅନ୍ତୁନି କେବେ ଅନ୍ୟ ସମୟରେ କଥା ହବା ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ରହିଲି ସାର୍।
ଆଜ୍ଞା ସାର୍।